ହେଲୋ।
ହଁ।
ସାର୍ ପ୍ରଣାମ।
ହଁ ବୁ଼ଢୀ ଟେ ହେଇଥା।
ମୁଁ କଣ କହିଲି କି?
କଣ କହିବାର ଥିଲା କି ଆପଣଙ୍କର?
ନା ତୋମେ ଯୋଉ କହିଲ ପୁଣି
କାଇଁ ମ କୋଉଠି ହ୍ୱାଟସପ ରେ।
ହୁଁ।
ଲେକିବା ଯିବା ହଉ ଆସ। ସେଣ୍ଟେନ୍ସ ଟା ତମେ ଯୋଉ ଲେଖୁଚ କମ୍ପ୍ଲିଟ କରିବନା ଆଉ। ତମେ ଦେଖୁଛ ମୁଁ ଭଲପିଲା ନହଁ। ହାଲୋ। ହାଲୋ। ହାଲୋ। ଆପଣଙ୍କର ନେଟୱାର୍କ ଇସୁ ରହୁଛି।